କଣ କରୁଚ?
ତକାରି କରକି ଆସି ବସଚି।
ଓହୋ।
ଏ ହେ ହେ। ଗାଧୋଇ ସାରଲଣି?
ହଁ ହଁ ଗାଧେଇ ସାରଲି।
ହଁ ହଁ ହ ଦଶଟାରେ ଗଲେ ଯିବ ର
ହଁ ନଟା ରେ ନଅ ସାଢେ ନଅଟାରେ ଆମର ବସ୍ ଥାଏ ବସ ରେ ଆମେ ଯାଉ।
ହୁଁ। ମ
ନଅଟା ପନ୍ଦର ହେଇଚି ସାଢେ ନଅଟା ବେଳକୁ ଯିବେ ଆଉ ଖାଉଚି ଏବେ ତ।
ହୁଁ ହୁଁ। ହଁ ହ ଖାଇ ସାରିକି ଯିବ।
ହଁ।
ଉମ୍ ମୁଣ୍ଡ ଫୁଣ୍ଡ କୁଣ୍ଡେଇ ସାରିଲଣି?
ଅ ନାଇଁ ନାଇଁ ମୁଣ୍ଡ ଫୁଣ୍ଡ କୁଣ୍ଡେଇନି ଖାଇ ସାରିକି ମୁଣ୍ଡ କୁଣ୍ଡେଇବି ତାପରେ ଯିବି।
ଓହୋ।
ଆଉ କଣ ଆଜି ତମର ଦିପହରେ ରୋଷେଇ ହବ?
କଣ କହିଲ?
ଦିପହରେ ଆଜି କଣ ରୋଷେଇ ହବ?
ଆଜି ଅରୁଆ ସୋମବାର ଆଜି। ଅରୁଆ, ଡାଲମା, ଭଜା, ଆମ୍ବ। ଆଉ ସାଲାଟ୍।
ପୁରା ଭଲ ଖାଇବା ଆଉ।
ହୁଁ। ହଁ ସୋମବାରେ, ମଙ୍ଗଳବାର ଅରୁଆ।
ଆଛା ଆଛା ହଉ ଏମିତି କଥା ତାହାଲେ।
ହୁଁ।
ଆମର ବି ସେଇୟା।
ହୁଁ ଆଉ ମୁ ଦୋକାନ ଯି ଯିବି
ଦୋକାନ ଯିବେ ଆଚ୍ଛା କୋଉ ଦୋକାନ ଆପଣଙ୍କର?
ଡ୍ରେସ୍ ଦୋକାନ। ଶାଢୀ ଦୋକାନ ସବୁ। ସବୁ ପ୍ରକାର ରହୁଛି
ଅ ସବୁ ପ୍ରକାର ରଖୁଛନ୍ତି
ହୁଁ ଚୁଡ଼ି, ସାଢି, ଡ୍ରେସେ ପିଲାମାନଙ୍କଠୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କର
ଆଉ ତମ ପାଖରେ ଯୋଉ ମିଳୁଛି ଆମର ଝିଅ ପିଲାଙ୍କର ଡ୍ରେସେ?
ସବୁ ସବୁ।
କଣ ରଖୁଛ ଝିଅ ପିଲାଙ୍କ ଡ୍ରେସ୍ ରେ?
ଝିଅ ପିଲାଙ୍କ ଡ୍ରେସେ ଚୁଡ଼ଦାର। ଲଙ୍ଗ ଫ୍ରକ, ଜିନ୍ସ ସାର୍ଟ, ପ୍ୟାଣ୍ଟ ସାର୍ଟ ସବୁ ରହୁଛି।
ଭଲ କଥା ଆଉ ଆଉ ଆମର ମୁଁ ଗୋଟେ ଗପ କହୁଛି ଶୁଣନ୍ତୁ।
ହୁଁ।
ଆମ ଘର ପାଖରେ ଗୋଟେ ଥିଲା ଗୋଟେ ଚଢେଇଟେ ତାର ତାର ଦିଟା ଅ ବାପା ମାମା ଥିଲେ ଚଢେଇ
ହୁଁ।
ସେ ତାଙ୍କ ସହିତ ଖୁସିରେ ଖୁସିରେ ରହୁଥିଲା।
ହୁଁ।
କିନ୍ତୁ ସେ ଚଢେଇ ତକ ଆଉ ଥରେ ବୁଲିବାକୁ ଯାଇଥିଲେ ତା ବାପା ମାମା ଖାଇବା ଆଣିବାକୁ ତାପରେ ଆଉ ଫେରିଲେନି
ଓହୋ।
ତାପରେ ଛୁଆ ଟା କାନ୍ଦି କାନ୍ଦି ରହିଲା ଆଉ ବିଚରା ଚଢେଇଟା ଆଉ
ହୁଁ। ଏ ଚଢେଇ ଏବେ ଅଛି ନା ପଳେଇଲାଣି?
ନାଇଁ ସେ ଚଢ଼େଇଟା ଅଛି।
ଆଁ
ଚଢ଼େଇଟା ଅଛି। ଚଢେଇ ଅଛି ତ ଆଉ ଚଢେଇ ନାହାନ୍ତି ଗୋଟେ ଚଢେଇ ଅଛି।
ଓହୋ।
ସେ ତାର ରହୁଛି ଆଉ। ଆଉ ତମର ଆଜି କେତେବେଳକୁ ଯିବ?
ଠାକୁର ପୂଜା କରିନି। ଟିଫିନ୍ କରିନି। ସମସ୍ତେ ଖାଇବେ ତାପରେ ଆ ଯିବେ ଆଉ।
ହଁ ଆଚ୍ଛା ଆଚ୍ଛା। ତମେ ଟିକେ ଜୋରେ କହୁନ। ମତେ ଟିକେ ଶୁଭୁନି।
ଶୁଭୁନି? ମତେ ଥଣ୍ଡା ହେଇଯାଇଛି ତ।
ହଉ ହଉ।
ତଣ୍ଟିଟା ବସିଲା ଭଳିଆ ଲାଗୁଛି।
ହଁ ସେଇଭଳିଆ ଶୁଭୁଛି ଆଉ।
ହୁଁ ଥଣ୍ଡା ହେଇଛିି। ଜୋର ଶୁଭୁନି କଥାଟା ଆଉ।
ହଁ ସେଇଥିପାଇଁ ଧିରେ ଧିରେ ଶୁଭୁଛି ଆଉ।
ତମ ଆଡେ ଆଜି ବର୍ଷା ହଉଛି ନା ଖରା?
ଆମ ଆଡେ ବର୍ଷା ହଉନି କି ଖରା ହଉନି। ଖାଲି ବର୍ଷା ପାଗଟା ଦେଖେଇଛି ବର୍ଷା ହବ ବୋଧେ ଆଉ।
ଆମର ସକାଳୁ ବର୍ଷା ପକେଇ ସାଇଲାଣି।
ଆ ମୁଁ ତ ସକାଳେ ଶୋଇଥିଲି ଆଉ। ମୁଁ ଜାଣିନି ଆଉ ବର୍ଷା ପକେଇଛି ବୋଲି ଆଉ।
ହଁ। ଆମର ବର୍ଷା ସକାଳୁ ପକେଇଛି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ମୋ ଭାଇକୁ ଆଜି ବିଷା ମୁଁ ଦେଖି ନାହିଁ। ଦେଖିବି ତାପରେ ଆଉ ନୂଆ ଆଜି ଖାତା ନବାକୁ ପଡିବ। ଅଲଗା ଅଲଗା। ହଁ ଆଉ କେତେ ରଫରେ ଲେଖିକି କେତେ ରଫରେ ପୁଣି ଲେଖିବି।
ହୁଁ।
ହଁ ଏ ମୋ ଭାଇ କୁ କହିଲି ତରକାରୀଟା ଦବାକୁ ମତେ ଦଉନି।
ଭାଇ ଦଉ ନାହାନ୍ତି?
ନାଁ ପରା।
ମୁଁ ତାଙ୍କୁ କହିଲି। ହଁ ନିଜେ ଉଠିକି କିଏ ଯିବ କହିଲେ। ମୁଁ ଗୋଟେ ଖାଇବାକୁ ବସି ପଡିଛି ତଳେ।
ତଳେ ଉଠିଲେ ଭଲ ନା ଏକ୍ସରସାଇଜ୍ ହବ। ସକାଳୁ ଡେରିରେ ଉଠୁଚେ ସେଇ ଏକ୍ସରସାଇଜ୍ ହେ
ହଁ ଡେରିରେ ଉଠୁଚେ। ହଁ ହେଇଯିବ ଯେ ବ୍ୟାୟାମ ହେଇଯିବ ଭଲ କଥା।
ହୁଁ ଶରୀର ସୁସ୍ଥ ରହିବ ଯେତେ ଉଠିବ।
ହଁ ଆଉ ହଁ ଏବେ ଉଠିକି ଗ଼ଲେ ମୋ ଭାଇ ମତେ ତରକାରୀ ଦବାକୁ। ସେଇଠୁ। ହଁ ସେଇଠି ଅଛି ପରା। ଯୋଉ ଆମର ଭିତର ରୁମରେ।
ହୁଁ।
ହଁ ସେଇଠି ଅଛି ସେ ଜାଣି ପାରୁନାହାନ୍ତି ରୋଷେଇ ଘରେ ଯାଇକି ଖୋଜୁଚନ୍ତି ଆଉ।
କିଏ ତମ ଭାଇ।
ହଁ ସେ ମୋ ଭାଇ।
ହଉ ଆଉ।
ଏବେ ଆଇଚନ୍ତି ଛୁଟିରେ ଘରକୁ ପଳେଇବେ ଆଉ। ତାଙ୍କ ମାନେ ଘର ଏଇଟା ତାଙ୍କର କିନ୍ତୁ ସିଏ ତାଙ୍କ ହଷ୍ଟେଲ ପଳେଇବେ ଆଉ।
ହଁ ହଁ।
ହଁ ଆଉ କଣ ଏ ଆମର ଦେଇଦେଲେ ଯାହା ହଉ ତରକାରୀ ଟା ମୁଁ ଖାଇ ଦେଇକି ଜଲଦି କଲେଜ ପଳେଇବି ଆଉ। ତମ ସହିତ କଥା ହେଲା ପରେ ପଳେଇବି ଆଉ।
ହଁ ହଁ ଡ୍ରେସ୍ ଫେସ୍ ପିନ୍ଧଲେ?
ହଁ ହଁ କଲେଜେ ଡ୍ରେସ ପିନ୍ଧିକିରି ପୁରା ବସିଛି। ଖାଲି ମୁଣ୍ଡଟା କୁଣ୍ଡେଇନି।
ତମ ବାବା ଆଇଲେ କି?
ନା ନା ବାବା ଆସିନାହାନ୍ତି।
ହଁ।
ବାବା ଗାଧେଇବାକୁ ଯାଇଛନ୍ତି ଆସିନାହାନ୍ତି।
ହଁ।
ମୋ ଜେଜେ ଆଇଛନ୍ତି ଆଜି ନା କାଲି ଆଇଥିଲେ ଆଜି ଯିବେ।
ହଁ।
ହଁ ପରା ଜେଜେ ଆଇଛନ୍ତି କାଲି ଜେଜେଙ୍କର ମୋର ଖେଳୁଥିଲୁ ବସିକି।
ହଁ।
ତାପରେ ଜେଜେମାଆ ଆସିଲେ ମୋର ବଢିଆ ଆଉ ମୁଁ ତାଙ୍କ ସହିତ ଖେଳେ ଆଉ।
ହଁ ଏଥର ମା ଆସିନାହାନ୍ତି। ମୋ ମାଆଙ୍କର କଣ ଅସୁବିଧା ନା ଆସିଲେନି ଆଉ କାଲି ଜେଜେ ଏକା ଆସିଛନ୍ତି ଆଉ।
ହଁ। ଜେଜଙ୍କ ସାଙ୍ଗେ କି ଖେଳ ଖେଳ?
ହଁ ଜେଜେଙ୍କ ସହିତ ଏମତି ଲୁଡୁ ଖେଳେ ଆଉ କାର୍ଡ ଗେମ୍ ଖେଳେ। ସବୁ ଖେଳେ ଆଉ।
ହୁଁ।
ହଁ ଆଉ କାଲି ପିତୃ ଦିବସ ଥିଲା ଯେ ମୁଁ ମୋ ବାବାଙ୍କୁ ମାମାଙ୍କୁ ମାମାଙ୍କୁ ନୁହଁ। ଖାଲି ବାବାଙ୍କୁ ଭାଇର ମୋର ଦେଲୁ ଗୋଟେ ଗଞ୍ଜିଟେ।
ହୁଁ ଫାଦର୍ସ ଡେ ଏଇ ଯୋଉ ପିତୃ ଦିବସ।
ହଁ ପିତୃ ଦିବସ ଆଉ ଘଣ୍ଟାଟେ ଗୋଟେ କିଣିଛୁ ଯେ ସେଇଟା ଆସିବ ଆଜି।
ମୁଁ ବି ମୋ ବାପାଙ୍କୁ ଦେଇଚି ଗୋଟେ ସାର୍ଟ।
ତମେ ବି ଦେଇଚ ତମ ବାପାଙ୍କୁ?
ହଁ ବାପା ନାହାନ୍ତି ଶଶୁର ଅଛନ୍ତି ତାଙ୍କୁ ଦେଇଚି ଗୋଟେ ସାଟେ।
କଣ୍ ଦେଇଚ ଗୋଟେ ସାର୍ଟ ଦେଇଚ? ହଁ ତମେ ସାର୍ଟ ଦେଇଚ ଆମେ ଗଞ୍ଜି ଦେଇଚୁ ଆମ ବାପାକୁ ଆଉ।
ହୁଁ।
ଆଉ ତମ ବାପା ତ ଖୁସି ସାର୍ଟ ଦେଖିକି?
ପୁରା ଖୁସି ସକାଳୁ ପିନ୍ଧିକି ବୁଲିକି ଆଇଲେଣି।
ସଖାଳୁ ପିନ୍ଧିକି ବୁଲିକି ଆଇଲେଣିି?
ହଁ।
ହଁ ବଢିଆ କଥା ଆଉ।
ପିନ୍ଧିକି ବୁଲିକି ଆସ‌୍ଲେଣି ହେରି ବା।
ଏ ମୋ ମାମା ଉପମା ଦେଇଛନ୍ତି ଯେ ମୁଁ ଖାଇବି ପାରୁନି।
ମାମାଙ୍କୁ କହିଲନି କମ ଦବାକୁ
ଆଉ ତାଙ୍କୁ ଯେତେବେଳେ ବି କହିବି କମ ଦେବାକୁ ସେ ସବୁବେଳେ ତ ଅଧିକ ଦେବେ ଆଉ।
ବହୁତ ସମୟ ରହୁଛ ତ ସେଇଥିପାଇଁ ଅଧିକ ଦେଇ ଦଉଛନ୍ତି ଆଉ।
ହଁ ପରା ମୋ ସାଙ୍ଗମାନେ ସବୁ ବାହାରେ ଖାଉଛନ୍ତି ତ ମୁଁ ଖାଉନି ସେଇ ଯୋଗୁ ସେ ମାମା ଅଧିକ ଦେଇ ଯଉଛନ୍ତି।
ହଁ ଭଲ ନା ଅଧିକ ଖାଇଦେଇ ଗଲେ ଭୋକ ଲାଗିବନି। ପୁଣି ଆସିବ କେତେଟାରେ?
ଚାରିଟାରେ।
ହଁ, ହଁ। ଚାରିଟାରେ ଆସିଲା ବେଳକୁ ଭୋକ ଲାଗିବ ନା ଦିପହରେ ଖାଉନ କହୁଛ।
ହଁ।
ଆଉ ସାଲାଡ଼ ଫାଲାଡ଼ ନେଇଯାଉନ ଟିଫିନ୍।
ହଁ କାକୁଡି ନାହିଁ ପରା ଘରେ।
ଓହୋ, କାକୁଡ଼ି, ଗାଜର, ସେଓ।
କିଛି ନାହିଁ ଘରେ, ଥିଲେ ମୁଁ ନେଇ ଆଇଥାନ୍ତି।
ଓହୋ!
ହଁ ପରା। ସାଲାଡ ପାଇଁ ନେଇଯାଇଥାନ୍ତି ସେଟା ତ ଭଲ ହେ।
ହଁ ହଁ ସାଲାଡ଼ଟା ଦେହ ପାଇଁ ଭଲ।
ହଁ ସାଲାଡ଼ ଟା ଦେହ ପାଇଁ ଭଲ।
ସବୁବେଳେ ସାଲାଡ଼ ଖାଇଲେ ବି ଭଲ।
ହଁ ପରା ମୁଁ ଖାଉଥିଲି କାକୁଡି। ମୁଁ ତ କାକୁଡି ପାଣି ନେଇକି ଯାଉଥିଲି କଲେଜ କିନ୍ତୁ, ମୋର ନାହିଁ ଆଉ ଘରେ କାକୁଡ଼ି ତ ସେଥିପାଇଁ ଆଉ ନେଇନି।
ହଁ ହଁ।
ଆଜ୍ଞା।
ହଉ ହଉ ଘାଇଦିଅ ଯା ଆଉ।
ଆଜ୍ଞା ସେୟଆ ହିଁ କରୁଛି ଆଉ ଆପଣ କିଛି ଗୋଟେ କୁହନ୍ତୁ।
ହୁଁ ହୁଁ।
ଆଜ୍ଞା, ଆଉ?
ମୋର ଗୋଟେ ଫୋନ୍ ଆସି ତ?
ହଉ ଫୋନ୍ ଆସିଛି, ସେଟା ଦେଇଦିଅନ୍ତୁ ଆପଣଙ୍କ ପୁଅକୁ ଦେଇଦିଅନ୍ତୁ।
ନାଇଁ ଆମ ଶ୍ୱଶୁରରେ ବସିନି, ପୁଅ କୁଆଡେ ବୁଲିବାକୁ ଯାଇଛନ୍ତି। ମର୍ଣ୍ଣିଙ୍ଗ୍, ମର୍ଣ୍ଣିଙ୍ଗ୍, ମର୍ଣ୍ଣିଙ୍ଗ୍ ୱାର୍କ୍।
ହଁ ମୁଁ ଆଉ ବସୁଚି ଖାଇବାକୁ। ଆସିଲେ ବୋଧେ ଆପଣଙ୍କ ଫୋନ୍ ନବାକୁ।
ହଁ ଆପଣ କଉ ନାହାନ୍ତି?
ହଁ ଆ
ହଁ ତମ କଥାଟା ଟିକେ ଧୀରେ ଶୁଭୁଚି।
ହଁ ହଁ ଅଲଗା ଫୋନ୍ ଆସିଲେ ଦିଦି ଶୁଭିବନି?
କଣ କହିଲେ?
ଅଲଗା ଫୋନ୍ ଆସିଲେ ଧୀରେ ଶୁଭିବ।
ଆଚ୍ଛା, ଆଛା, ଅଲଗା ଫୋନ୍ ଆସିଥିଲା? ଓ ହଉ, ହଉ ଠିକ ଅଛି ମୋର ତ। ମୋର ସମୟ ହେଇଗଲାଣି, ମୁଁ ଯାଉଛି ମୋର କଲେଜେ ଆଉ। ରଖୁଛି, ମୁଁ ରଖୁଛି।